ହ୍ୟାଲୋ।
ହ୍ୟାଲୋ ହଁ।
କଣ କରୁଚ?
ଏ ଟିକେ ଏ ଯାଇନି ଗୋଟେ ଜାଗାକୁ ଯାଇଥିଲି ଜଣଙ୍କ ଘରକୁ। ଘର କୁ ଯାଇଥିଲି ଯୋଉ ଗ୍ରୁପ୍ ଏଇ ଗ୍ରୁପ କାମ ଥିଲା କିଛି କଥାବାର୍ତ୍ତା ହବା ପାଇଁ। ଉଁ ସେଠି ଯାଇକି ଯାଇଥିଲି ସେ ଦେଇଙ୍କ ପାଖକୁ ଟିକେ ଯାଇଥିଲି। ସେଠି ତାଙ୍କ ଘରୁ ଗଲାବେଳକୁ ବସିଲି ତାଙ୍କ ଘରେ ଟିକେ ବସିଲି ସେ ଟିକେ କାମ ବ୍ୟସ୍ତରେ ସହଜେ ଥିଲେ ତାଙ୍କର ବି ଦେହ ଭଲ ନାଇଁ ଦେହ ଟା ବି ଭଲ ନାଇଁ ଆଉ ତାପରେ ବସିକି ଟିକେ ଲେଖା ଲେଖି କରି ତାଙ୍କ ପାଖରୁ ଆସିଲି କାଗଜ ପତ୍ର ଥିଲା ସବୁ କାମ ସବୁ ଟିକେ ଲେ‌ ଲେଖାଲେଖି କରିକି ଆସିଲି ଆଉ ଆସିକି ଟିକେ ଘରେ ବସିଥିଲି ଫେରେ ଏଫାକୁ ଆସିକି ଫେରେ ଟିକେ ସେ ବ ଆ ଥିଲା ଟିକେ ପଢା କାମ ଥିଲା ଆଉ କିଛି ସେ କାମ ବି ଟିକେ କଲି। ଆଉ ଗୋଟେ କୁନି ଛୁଆଟେ ଆମର ଆସିଛି ଘର ପାଖକୁ ଗୋଟେ ଛୁଆଟେ ତାକୁ ଟିକେ ଧଇଲି। ଆଉ ଏମିତି ଆଉ ବସ୍‌ ବସିଛି ଆଉ ଏ ଘର ପାଖରେ ଜଣଙ୍କର ଆମର ଝିଅ ଜଣେ ହବ ତାଙ୍କର ଗୋଟେ ପୁ କୁନିଛୁଆଟେ ଭଲ ସୁନ୍ଦୁରୀଆ ଛୁଆଟେ ତାକୁ ଆମେ ଟିକେ ଧରି ପକ୍ଷିବ ଆଉ ଆଉ ଖାଇସିଲାଣି?
ହଁ ଖାଇସାଇଲିଣି।
କଅଁ ଖାଇଲ।
ସେ ପୁଟଳ ଗୋଟା ଭଜା ଲୁଣି ଶୁଖୁଆ ଭଜା ଆଉ ଡାଲମା।
ଡାଲମା।
ହୁଁ।
ହୁଁ ଆଉ ଆଇଁଷ ହେଇନି ଆଉ କିଛି?
ରାତିକି ଦେଖିବା ମଟନ୍ ମଟନ୍ ଆଣିବା କିଲେ ଦେଢ କିଲ।
ହୁଁ କେତେଜଣ ତମ ଘରେ ଲୋକ କି?
ଆମ ଘରେ ଆଠ ଜଣ।
ଆଠ ଜଣ କିଏ କିଏ।
ଆଠ ଜଣ ସାତ ଜଣ ସରି ସରି ସାତ ଜଣ।
କିଏ କିଏ?
ବୋଉ ବାପା ଦୁଇ ଆମେ ସ୍ୱାମୀ ସ୍ତ୍ରୀ ଦୁଇ ସିଏ ସ୍ୱାମୀ ସ୍ତ୍ରୀ ଦୁଇ ଚାରି ଛଅ ଆଠ ଜଣ ଛୁଆ ଦିଇ ଜଣ ଆଉ।
ଓହୋ ହୁଁ ଆଉ ଭଲ ଆଉ।
ହୁଁ ଆଉ।
ଆଉ ତମେ ମଟନ୍ ମଟନ୍ ଆଣିଲେ ତମେ ଶିକିଚ ରାନ୍ଧି ନା ଶିଖିନା।
ହଁ ଶିକିଚି।
କେମିତି ରାନ୍ଧ କେମିତି କଣ ମଟନ୍ ରାନ୍ଧ।
ମଟନ ମତେ ହେରା ତ ରାନ୍ଧି ଆସେନି।
କହିଲ ପା ଶିକିଚି।
ନା ମତେ ହେରା ଖାଇନି।
ଓହୋ ଆଉ କିଏ ରାନ୍ଧୁଚି ତମ ଘରେ।
ଆମ ଘରେ ସ୍ତ୍ରୀ ରାନ୍ଧନ୍ତି ଆଉ।
ଓହୋ ଭଲ ଲାଗ ଭଲ ଲାଗେ ନା।
ହେ ନାଁମ ବାଗ ଲାଗେନି।
କୋଉଠୁ ମଟନ୍ ଆଣ ତମେ।
ମଟନ ଆମର ଏଇଠୁ କୁଆଖିଆ।
କହିକି ଆଣନା।
ହୁଁ।
ହଁ କେତେ କଣ ନୋଉଚି ରେଟ୍ ସେଠି।
ଛଅଶହ ପଚାଶେ।
ଛଅଶହ ପଚାଶ ଟଙ୍କା ନୋଉଚି।
ହଁ।
ଆମ ଆଡ଼େ ଆଠଶହ ଟଙ୍କା ସାତଶହ ଟଙ୍କା ଏମିତି ନୋଉଛି।
ତମର କୋଉ ଏରିଆ କି?
ଆମର ଯୋକଡ଼ିଆ ଲାଇନ୍।
ଯୋକଡିଆରେ ଆଠଶହ।
ହୁଁ।
ଆଉ ଆଉ ତମ ଗ୍ରୁପ୍ ପଇସା କଣ ହେଲା କିଏ କିଏ ନେବେ ଗ୍ରୁପ ପଇସା।
ନାଇଁ ସେଗୁରା କିଛି କଥା ହେଇନି, ଆଉ ଆଜି ଯାଇଥିଲ କୁଆଡେ?
ଯାଇଥିନି ଆମର ତ ସେଇ ବିଲବାଡି କାମ।
ଆଜି କଣ କାମ ହେଲା ବିଲରେ।
ଏ ଯାଇଥିନୁ ସକାଳୁ କାକୁଡି ଦିଇଟା ଛିଡେଇ ଦେଇକି ଖାଇକି ଯାଇଥିନୁ
କଲରା ଆଉ କାକୁଡି ମଳେ ରାମ୍ପିକି ଆଇନୁ ଘାସ ହେଇଥିଲା।
ହୁଁ।
ଉଁ
ଖରା ଟା ଆଜି ଟିକେ ଅଧିକ ହେଇଛି ଖରା ଟା ଲା କାଟୁଥିଲା ନା।
ଖରା କାଟୁନି ପବନା ବାଜୁଥିଲା ଖରା କାଟୁନେଇ।
କାଟୁନି।
ଏଇ ଲା।
ହୁଁ ଆଉ ଆଜି ଆଉ କୁଆଡେ ଯାଇନ?
ନାଁ। ଶୋଇଚି ଶୋଇକି ଦେଖିକି ଖାଇକି ଏ ଶୋଇଚି। କୁଆଡେ ଯିବା ଆଉ।
ଝିଅ, ଝିଅ ସ୍କୁଲ୍ ଯାଇଛି ନା କୁଆଡେ ଯାଇଚି।
ଝିଅ ସ୍କୁଲ୍ ପଳେଇଚି ଆଉ।
ପଳେଇଚି।
ସେ ଖରାବେଳେ ଖାଇବାକୁ ଆସୁଚି ନା ସ୍କୁଲ୍ ଖାଇବାକୁ ଆସୁଚି ନା ସେଠି ଖାଏ।
ହେ ଆଜି ବୁଧବାର ଥିଲା ସ୍କୁଲ୍ରେ କଣ ଅଣ୍ଡା ଭାତ ହରିକା କରି ଛି
ହୁଁ।
ଆଉ ଡାଲି?
ହୁଁ।
ହୁଁ।
ଆଉ
ଆଉ।
ଖରାବେଳେ ଶୋଇବ।
ହଁ ଖରାବେଳେ ଶୋଇବୁ।
ହୁଁ।
ଉଁ।
ଆଉ କୁଆଡେ ଯାଇନ ଆଉ କୁଆଡେ ଯିବାରେ ନାଇଁ ବୁଲିବା ପାଇଁ ଏବେ?
ବୁଲିବା ପାଇଁ ଏଇଖୁଣା ସମୟ ନାହିଁ। ଆ ପରେ ପରେ ପଡି ଆ ପରେ ପଡିଯିବ କୋବି ମଞ୍ଜି ଏରିକା ତଳି ପଡିବ।
ସେ କେବେ ବାହାରିବ କୋବି?
କୋବି ବାହାରିବ ଅ ଆଶିନ୍ୟ ମାସରେ।
ହୁଁ କେତେ କଣ ରେଟ୍?
ରେଟ୍ କେତେ କଣ ହେରା କଣ କହିହବ।
ଓହୋ।
ଆଉ କଣ କୁହ?
ହୁଁ ହୁଁ। ନିଦ ମାଇଲାଣି ହଁ ମାଡୁ ଆଉ ଖରା ବେଳଟା ହେଇ ଚି ଏଇଖୁଣି ଏଇଖୁଣି ଶୋଇଲେ ଫେରେ ବେଣୁଶୁ ଉଠିଯିବ ଖରା ହେଇଥିବ।
ହଁ ଆଉ କଣ କୁହ?
ହଁ ଏ ବସିଥିଲି ଟିକେ ଟିକେ ପାହାଚ କତିରେ ଟିକେ ବସିଥିଲି ଆଉ ଏ ବସିଥିଲୁ ଆମ ଏଇଠି ଘର ପାଖରେ ଜଣେ ଝିଆରୀ ଅଛି। ସେ ସିଏ ମୁଁ ତାର ମୋର ସବୁବେଳେ ସାଙ୍ଗ ହଉ ଆଉ ଏଠି ଜଣେ ମୋର ସେମିତି ନା ତୁଣୀ ହିସାବରେ ଜଣେ ହେବେ ସେ ବି ଥିଲେ ତାଙ୍କର ମୋର ସବୁ ସବୁବେଳେ ବସିବା ଶୋଇବା ଖାଇବା ଯୁଆଡେ ଯିବା ସବୁ କରୁ। ଆଉ ସେ ବାହା ହେଇଗଲେ ଆମ ଏଇ ପଙ୍କପାଳ ଆଡେ ବାହାହେଇଗଲେ ଭଲ ଜାଗାରେ ବାହାହେଇଛନ୍ତି ତାଙ୍କ ସ୍ୱାମୀ ଜେମିତି ଚା ଚାକିରୀ କରିଛନ୍ତି ତାଙ୍କର ସେମିତି ଶାଶୁ ଶଶୁର ଭଲ ମନ୍ଦ ସବୁ ଅଛନ୍ତି ଆଉ ସେ ହୁଁ ସେ ବାହାହେଇଗଲା ଦିନରୁ ମୁଁ ଟିକେ ଏକା ଏକା ଟିକେ ଏକା ଏକା ଟିକେ ଭଲ ଲାଗୁନି। ଆଉ ତଥାପି ସେମିତି ଯା ଅଛୁ ଆଉ। ଏ ଗାଁ ଗହଳି ରହିଲା ମାନେ ସବୁ ବସିକି ସାଙ୍ଗସୁଙ୍ଗା ହେଇ ବସି ବସିବେ କଥା ହେବେ। ଆଉ ଖାଆ ପିଅ ସିଏ ଗୋଟେ ଖୁସି ମଜା ଅଲଗା ଆଉ ସହରରେ ତ ଜେଝା ଘରେ ଜେଝା ବସିବେ କେହି କାହା ଘରକୁ ଯିବେନି ସିଏ ସେ ମଜା ହଉନାହିଁ।
ହାଁ।
ଗାଁରେ ଗୋଟେ ସବୁଠୁ ଭଲ ହଉଚି ଜେ ତରକାରୀ ଶାଗ ଦବା ଦବା ଦବି ଯେତେବେଳେ ଆମର ନଥିବ ତାଙ୍କର ଥିବ ତାଙ୍କର ଯୋଉଟା ହେଇଥିବ ଆମର ହେଇନଥିବ ସେଇଟା ବଢିଆ ଲାଗେ ସବୁଠୁ।
ଆଁ।
ହୁଁ। ଆଉ ଆଜି ଭାରି ରୋଷେଇ କତିରେ ବସିଲାଳୁ ଭାରି ଗରମ ଟିକେ ଲାଗୁଥିଲା। ଆଉ ସେଇ
ପବନ ବାଡୁଛି ଗରମ ପବନ ବାଡୁଛି ଗରମ କୋଉଠି ହେଇଛି ଆଜି।
ପବନ କଣ ରୋଷେଇ ଘର ଭିତରେ ପବନ ହଉଚି ପଦାରେ ସିନା ବୁଲିଲେ ପବନ ଟା ହଉଚି ରୋଷେଇ ଘର ଭିତରେ କଁ ଏତେ ପବନ ହବ?
ହଁ ଆଉ କଁ କୁହ?
ମୁଁ ଗୋଟେ ଆଲୋଭେରା ଗଛ ନଗେଇଥିନି ଛାତଉପରେ ସେ ତାର କଣ କନୀ ଶୁଖିଲା ଭଳିଆ ହେଇଗଲାଣି। ପାଣି ପାଣି ଦିଆ ହଉଛି। ପାଣି ଦିଆ ହଉଚି, ସେ ଖରା ଟିକେ ହଉଚି। ହୁଁ ହେଇଗଲାଣି ତଥାପି ଦି ହାତ ର ହବ ବୋଧେ।
ଆଉ ପାଣି ଟିକେ ଟିକେ ଦେଇଦିଅ, ଲୋ ଉପରଓତା ଖରା
ଆଲୋବେରା ଗଛ ତମର ଆଡ଼େ ଅଛି ନା?
ହଁ।
ଆଲୋବେରା ଗଛର ଆଲୋବେରା ଗଛ ଟା ଲଗେଇବା କଥା କି ସବୁ କ୍ଷେତ୍ର ପାଇଁ ଭଲ କାନ ଟାଣିଲେ। ଆଉ ମୁଣ୍ଡ ଗରମ ହେଇଆଇଥିଲେ ଆଉ ପେଟ ବି ପେଟ ବି ଗରମ ହେଇଥିଲେ ତା କୁବି ପିଇ ପାରିବ, ମୁହଁରେ ଲଗେଇବ ଆଉ ଆଲୋବେରା ଜୁସ୍ ତ ମିଳୁଛି ଏବେ ମାର୍କ ବଜାରରେ। ହୁଁ ଆଲୋଭେରା ଜୁସ କେବେ ପିଇଚ?
ନା।
ପିନ ଆଲୋବେରା ଜୁସ ପିଇଲେ ଭଲ ଲାଗେ। ଦେହ ପାଇଁ ବି ବହୁତ ଭଲ। ପିଜୁଳି ଗଛଟେ ହେଇଚି ଆମର ମାଙ୍କଡ଼ ଯେ ସେ ଗଛରେ ଅହନିଶି ଚଢ଼ିକି ଖାଉଛି। ଖାନ୍ତୁ ସେ ବି। ସେ ବି ଖାଆନ୍ତୁ ସେ ବି ପଶୁ ପଶୁ ସେମାନେ ବି କୋଉଠୁ ଏତେ ଖାଇବା ପିଇବା ଆଣିବେ ଆମେ ଆମେ ତାଙ୍କ ଆମରି ଗଛ ଗୁଛ ଭଲ ମନ୍ଦରୁ ସେ ଜାଣିକି ଯାହା ଟିକେ ପାଇକି ପିଜୁଳି କିନ୍ତୁ ଭଲ ହେଇଛି, ହଁ ଆମ ଘରେ ଆମ ବାପା ଅଛନ୍ତି, ହଁ ଆମର ଅଛି ପିଜୁଳି ଗଛ ଦିଟା। ଆଉ ଆମ ଅପା ଘର ଅଛି ଗୋଟେ। ସେ ଟିକେ ମଞ୍ଜି ମଞ୍ଜି ଟିକେ ମତେ ଲାଗେ ନନେ ଭଲ ଲାଗେ, ଆମ ଗଛରେ ଦିଟା ଗଛରୁ ଗୋ ଟେ ଗଛ ପିଜଳି ଭଲ ଲାଗେ। ଆଉ ଗୋଟେ ଗଛ ପିଜୁଳି ଟିକେ ଏତେ ଟିକେ ଭଲ ଲାଗେ ନା ମତେ ଭଲ ଲାଗେ। ହୁଁ ଆଉ ଆତାପି ଗଛ ବି ସେମିତି ଗୋଟେ ହେଇଚି ଆ ତାପି ଟେ ହେଇଚି ହେଇଛି ସେ କୋଉ ଦିନ ପାଚିବ କେୟାଣିି।
ହଁ ଆଉ।
ଆଉ।
ଆଉ କଁ କୁହ?
ଆଜି ଦେହ ଟା କାଇଁ ଟିକେ ଭଲ ଲାଗୁନଥିଲା, ନାଇଁ ମ ଶୁଣୁନ ହ୍ୟାଲୋ। ଆଁ ଦେହ ଟା ଆଜି ଟିକେ, ତମ ଦେହ ଭଲ ଅଛି ନା?
ହଁ ଆମ ଦିଅ ସବୁବେଳେ ପାଇଁ ଭଲ ଅଛି।
ହୁଁ। ଆଉ।
ଆଉ କଣ କୁହ।
ଆଉ ଆଜି ନା ନିଦ ନୁହଁ ଟିକେ ଦେହ ଟା କାଇଁ ଆଜି ମତେ ଟିକେ ଭଲ ଲାଗୁନଥିଲା ଟିକେ ଆଉ। ଏ ଟିକେ ଖାଇବା ପିଇବା ଯଦି ଠିକ୍ ସେ ନହେଇଥିବ ଆ କାଲି ରାତିରେ ମତେ ଆଉ ଜମା ଇଚ୍ଛା ହେଲାନି ଖାଇବା ପାଇଁ ଆଉ ଖାଇଲିନି ସକାଳୁ ଯେମିତି ଉ ଉଠିକି ଖାଇଲି ଆଉ ଦେହ ଟା ଟିକେ ଭଲ ଲାଗିଲାନି ଏତେ। ଆଉ କଣ କରିବା। ଦେହ ପା କଥା କେତେବେଳେ ଭଲ ହେବ କେତେବେଳେ ଖରାପ ହେବ ଆଉ ସେଇଟା ଆଉ କହିହେବନି। ମଝିରେ ଥର ଦେହ ଖରାପ ହେଲା ମୋର ଗୋଟେ ଜନ୍ମରୁ ଗୋଟେ ମୁଣ୍ଡ ଖାଲି କଣ ହବ ମଝିରେ ମୁଣ୍ଡ ଖାଲି କଣ ହେଲା ଯେ ମେଡିସିନ ଖାଇ ଖାଇକି କମିଲା। ଫେରେ ଏଇ ସେଇ ମୁଣ୍ଡ ତ ଖାଲି ଆଉ। ମଝିରେ ମଝିରେ ଖାଲି ମୁଣ୍ଡ ଟିକେ ହଉଛି ମୁଣ୍ଡ ଯଦି ଟିକେ ସଫା କରିଦେମି ଯଦି କୁଆଡେ ଟିକେ ବାଇକିରେ ପଳେଇମି ଖରାରେ ପାଳେଇମି ଆସିଲା ବେ ମୋ ମୁଣ୍ଡ ତାର ଧାକୁ ଧାକୁ ଧାକୁ ଧାକୁ ଏଇ ଖାଲି ବିନ୍ଧିବ। ଆଉ ମୁଣ୍ଡ ବିନ୍ଧି ମୁଣ୍ଡ ବିନ୍ଧିଲେ ତ ଜାଣିକି କିଛି କାମ କରିବା ପାଇଁ ଇଚ୍ଛା ହବନି ଭଲ ଲାଗିବନି କିଛି କଥା ଆଉ। ତମର ମୁୁଣ୍ଡ ଫୁଣ୍ଡ ବିନ୍ଧେନା।
ନା।
ଭାରି ମୁଣ୍ଡ ବିନ୍ଧା ଟା ସବୁଠୁ ଭାରି କଷ୍ଟକର ବିନ୍ଧା ଟା। ମୁଣ୍ଡ ବିନ୍ଧିଲା ମାନେ ଆଉ କିଛି କରିହେବନି ଗ୍ୟାସ୍ସ ଉଠି ଗଲେ ବେଶୀ ମୁଣ୍ଡ ଟା ବିନ୍ଧି ଧାକୁ ଧାକୁ ହୁଏ।
ହୁଁ।
ଉଁ ହୁଁ ଏବେ ଗୋଟେ କଣ ତ ଝାଡା ସମସ୍ତେ ଖାଲି ହଉଛନ୍ତି ତମର
ହୁଁ ନା ନା।
ହେଇନି ଆମଆଡେ ଏଠି ପ୍ରାୟତଃ ସେମିତି ସବୁ ଝାଡା ବାନ୍ତିିରେ ଯାଉଛନ୍ତି।
ଉଁ।
ଓ ହଉ ହଉ ଶୋଇବ ଯଦି ଶୋଇପଡ ଆଉ।
ହଉ।